ସାର୍ ନମସ୍କାର।
ନମସ୍କାର ସାର୍।
କେମିତି ଅଛନ୍ତି ସାର୍।
ଆ ମହାପ୍ରଭୁ ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ବହୁତ ଭଲ
ଆଚ୍ଛା ତାହଲେ କଁ ଖାଇଲେଣି। ହଁ ମୁଁ ବି ବୋହୁତ ଭଲ ଅଛି ସେଇ ଜଗନ୍ନାଥଙ୍କ ଦୟାରୁ।
ଏବେ ହିଁ ଖାଇଲି ଡାଲି ଭାତ ଆଉ ମାନେ ଚି ସେ ଥିଲା ଯାହାକି କଟିକି ଆଳୁକୁ ବେସନ
ହୁଁ।
ଦେଇ ତେଲରେ ଛଣା ତାର ନି ଟାରେ ଲୁଣ ଫୁଣ ପକେଇ ମିଶେଇକି ବେସନ ରେ ତେଲରେ ଛଣା ଯାଏ।
ଆଚ୍ଛା ଆଚ୍ଛା। ମୁଁ ବି ଭାତ ଡାଲି ମୁଁ ବି ଭାତ ଡାଲି ଏବଂ ଛତୁ ଭଜା ଖାଇଥିଲି।
ଆଜ୍ଞା। ଆଚ୍ଛା ହଁ ଆପଣଙ୍କ ସେଇପଟେ
କିପରି।
ବର୍ତ୍ତମାନ୍ ଆମର ଏଇପଟେ ବର୍ଷା ହଉଛି ଯାହାକି ସାରା ଓଡିଶାରେ ଲଘୁଚାପ ହେବା ବୋହୁତ୍ ଚାଲିଛି। ଯାହା ଗମେଣ୍ଟ ବି ମାନେ ଆପଣଙ୍କୁ ମେସେଜ୍ ଆସିଯିବ। ମାନେ ନ୍ୟୁଜ୍ରେ ବି କହୁଛି ଲୋକକୁ ସତର୍କ କରଉଛି। ଲଘୁଚାପ ଚାଲିଛି।
ହୁଁ।
ବର୍ଷା ହେବାର ପ୍ରବଳ ବର୍ଷା ହଉଛି ଯାହାକି ବନ୍ୟା ହେବାର ସମ୍ଭାବନା ଅଛି। ଲୋକମାନେ ତେଣୁ ସତରକ୍ ବି ହୋଇ ରହିଛନ୍ତି। ଓ ଆପଣର ସେଇପଟେ କଣ ମାନେ ବର୍ଷା ହଉଛି ନା କଣ।
ଆମର ଏପଟେ ବି ସକାଳଠୁ ବର୍ଷା ହେଉଛି ଏବେ ସନ୍ଧ୍ୟା ଯାଇ ମଧ୍ୟ ବର୍ଷା ହଉଛି। ଏବେ ଏଇ କିଛି ଘଣ୍ଟାଏ ହେଲା କିଛି ଘଣ୍ଟାଏ ହେଲା। ମାନେ ଦେଖି ପାଗ ବୋହୁତୁ ଭଲ ଅଛି ଏବଂ କୋହଲିଆ ପାଗ ସହିତ ଟିକେ ଅଳପ ପବନ ମଧ୍ୟ ହେଉଛି ଆଉ ଆପଣ ଯେମ୍ତି କହିଲେ ଯେ ପବନ ହବା ସଙ୍ଗେ ବନ୍ୟା ବାତ୍ୟାର ସମ୍ଭାବନା ଅଛି ଓଡିଶା ତ ଜାଣିଛନ୍ତି ଆପଣ। କିଭଳି ଭାବରେ ବନ୍ୟ ବହୁଳ ରାଜ୍ୟ ହେଇଥିବାରେ ମଧ୍ୟ ଏହା ମଧ୍ୟ କେବେ ପଛେଇ ଦୁଞ୍ଚା ଦେଇନାହିଁ ସେ ବିଭିନ୍ନ ପ୍ରକାରର ପାକୃତିକ ବିପଯ୍ୟୟ ଯେମିତି କହିବାକୁ ଗଲେ ବନ୍ୟା ମହୁ କି ମରୁଡ଼ି ହେଉ କିମ୍ବା ବାତ୍ୟା ହଉ। ତାହାକୁ ଦେଖେ ମାନେ ସାମ୍ନାକୁ କରିବା ପାଇଁ ଓଡିଶାର ଲୋକ ଅଦିବାସୀ ମାନେ ସମସ୍ତେ ସବୁବେଳେ ସଜାଗ୍ ହୋଇ ରହିଥାନ୍ତି ତାପରେ ଏଠାକାର ସରକାର ଯେପରି ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଏବଂ ଯେଭଳି ଭାବରେ ସତର୍କ କରାଉଚନ୍ତି। କିଏ କୌଣସି ପ୍ରାକୃତିକ ବିପଦ ଆସିବା ପୂର୍ବରୁ କିଭଳି ଭାବେ ଲୋକମାନେ ସତର୍କ ହୋଇ ସତର୍କ ର୍କ କିଭଳି ଅବଲମ୍ବନ କରି ସେ ନିଜର ବାସ୍ତରି ଘଣ୍ଟା ଯାଏ ଖାଦ୍ୟ ଏବଂ ପାନୀୟ ଏବଂ ଔଷଧ ଏବଂ ବିଭିନ୍ନ ଜରୁରୀ କଳୀନ ସବୁ ଜିନିଷ ପତ୍ର ସବୁ ବାସସସ ଧରି ସେମାନେ ସେକ ଏକ ନିରାପତ୍ତା ଜାଗାକୁ ମଧ୍ୟ ଯାଇଥାନ୍ତି। ଲ ସରକାର ଯାହା ବିଭିନ୍ନ ପ୍ରକାରର ଲୋକମାନଙ୍କୁ ଯେମିତି ଓଡ୍ରାଫ୍ ଟିମ୍ ଦ୍ଵାରା ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରି ସେମାନଙ୍କୁ ଗୋଟିଏ ଜାଗରୁ ଅନ୍ୟ ଜାଗାକୁ ମଧ୍ୟ ସ୍ଥାନାନ୍ତରିତ କରିଥାଏ। ଆପଣ ବି ଜାଣିଥିବେ ଯେଁ ହୁଁ ଯେମିତି କହିବାକୁ ଗଲେ ଗୋପାଳପୁର ତ ଏବେ ସମୁଦ୍ର ତଟ ସେଠାରେ ବହୁତ ମତ୍ସ୍ୟଜୀବୀ ମାନେ ମଧ୍ୟ ସେମାନଙ୍କର ଜୀବିକା ନିର୍ବାହ କରିବା ପାଇଁ ସେହି ନ ସମୁଦ୍ର କୂଳରେ ରହିଥାନ୍ତି। ଏବଂ ସେଠାରେ ମଧ୍ୟ ବନ୍ୟା ସମୟରେ ସମୁଦ୍ରର ପାଣି ମଧ୍ୟ ଉପରକୁ ଧୀରେ ଧୀରେ ମାଡ଼ି ଆସେ। ତ ସେଠାକାର ଲୋକଙ୍କୁ ମଧ୍ୟ କିଭଳି ଭାବେ ସ୍ଥାୟୀ ଭାବେ ଗୋଟେ ଜାଗାକୁ ଅନ୍ୟ ଜାଗାକୁ ନେଇକି କିଭଳି ଭାବେ ସେମାନଙ୍କର ସାହାଯ୍ୟ ସହଯୋଗ କରି ସେମାନଙ୍କୁ କିଭଳି ଯତ୍ନ ନେବେ ତା ପ୍ରତି ମଧ୍ୟ ସରକାର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନଉଚନ୍ତି।
ଆଚ୍ଛା।
ହୁଁ।
ହଉ ଆପଣ ମାଛ ମାନେ ମାଛ ଚାଷ ବିଷୟରେ କଣ ଆପଣ ଜାଣିଚନ୍ତି କି?
ହଁଁ।
ଆମର ଏଇପଟେ ମାଛ ଚାଷ ହୁଏନି। ମୁଁ ଯାହା କମ ଜାଣିଚି ଆପଣ ଶୁଣନ୍ତୁ। ତାପରେ ଆପଣଙ୍କ ସେଇ ପଟେ କହିବେ।
ହୁଁ।
ମୋ ଆମର ଏଇପଟେ ମତ୍ସ୍ୟ କଣ କରାଯାଏ? କି ମତ୍ସ୍ୟ କୁ ଆଣିଲ। କଉମାନେ ମାନେ ବାହାରୁ ତାଙ୍କୁ ଛୋଟ ବେଳୁ ଆଣନ୍ତି ଗାଡିରୁ ବା ମାନେ ଆନ୍ଧ୍ରା ଯାହାଳା ରହି
ହୁଁ।
ଆନ୍ଧରା ସାଇଟ ଠୁ ଆଣନ୍ତି ସାର୍ ଏଇ ବର୍ଷ ର୍ଷା ଦିନେ ତାଙ୍କୁ ଛାଡ଼ି ଦିଅନ୍ତି। ନ୍ତି ମାନେ ପୋଖରୀ କରନ୍ତି ଯୋଉଠି ଚାଷ କରନ୍ତି। ପୋଖରୀରେ ଛାଡି ଦିଅନ୍ତି ତାଙ୍କୁ ମାନେ ଦାନା ଦିଅନ୍ତି। ଶିଉଳି ଏ ଟାଇପ ର ତାଙ୍କେ ଖାଇକି ତିନି ମାସ ପରେ ସିଏ ମ ମତ୍ସ୍ୟ ମାନେ ଟିକେ ବଡ ଯାହାକି କେଜେ ଦେଢ଼କେଜେ ଦୁଇ କେଜି ହେଲା ପରେ ତାଙ୍କୁ ଧରା ଯାଏ। ଯାହାକି ମାନେ ମାର୍କେଟରେ ମାନେ ବିକ୍ରି କରାଯାଏ। ଲୋକମାନେ ତାକୁ ଉପଯୁକ୍ତ ଦର ତା ଉପଯୁକ୍ତ ମୂଲ୍ୟ ଦେଇ ଲୋକମାନେ କିଣନ୍ତି। ଯୋଉ ଚାଷୀ ଭାଇ ମାନେ ବି ଚାଷ କରି ବିକ୍ରି କରନ୍ ତାଙ୍କେ ବି ମଧ୍ୟ ଉପଯୁକ୍ତ ଦର ପାଆନ୍ତି। ଯାହା ଦ୍ଵାରା ତାଙ୍କର ମନରେ ଆଗ୍ରହ ହୁଏକି ପୁଣି ଥରେ ମତ୍ସ୍ୟ ଚାଷ ମାନେ ପୁଣିଥରେ ମତ୍ସ୍ୟ ଚାଷ କରିବାକୁ ତାଙ୍କ ମନରେ ଆଗ୍ରହ ହୁଏ। ଯାହା ତାଙ୍କେ ଆଉଥରେ ମାନେ ମନରେ ଆଗ୍ରହ ବାନ୍ଧି ଆଉ ଥରେ ମତ୍ସ୍ୟ ଚାଷ କରିପାରିବେ।
ଆଚ୍ଛା ଧାନ ଚାଷ ପରି ଧାନ ଚାଷ ପରି କଣ ଧାନ ଯେମିତି ଆପଣ ଜାଣିଥିବେ ଯେ ଧାନ ଚାଷ କିଭଳି ଲୋକମାନେ କଲା ପରେ ତାର ସରକାର କିଭଳି ଭାବରେ ଧାନକୁ ନେଇକି ଗୋଟେ ଜାଗାରେ ମାନେ ରଖିକି ମଣ୍ଡି ଯୋଉଟା କୁହନ୍ତି କୁ ନେଇକି ଯେଉଁଭଳି ଭାବରେ ସର ମାନେ ଚାଷୀମାନଙ୍କୁ ଅଁ ଉପଯୁକ୍ତ ଟଙ୍କା ଦେବା ସହିତ ସେମାନଙ୍କର ସେମାନେ ଯୋଉ ଯେଉ ଅ ଦରରେ ସେମାନେ ବିକ୍ରୟ କରିବେ ସେଇ ଦରରେ ହିଁ ସରକାର ନିଜ ସେମାନଙ୍କ ମ ସେମାନଙ୍କ ଠାରୁ ଡାଇରେକ୍ଟ କିଣିକି ନେଇଥାନ୍ତି କଣ ମାଛ ଚାଷବି ମଧ୍ୟ ସେମିତି ହୁଏ କି ଯେ ମ ମାଛର କୌଣସି ମଣ୍ଡି ବସେ କି ସେଥିରେ ଲୋକମାନେ ଯାଆନ୍ତି ଆଉ ସେମାନଙ୍କର ମାଛ ସେମାନଙ୍କର ବିକନ୍ତି ସେଠାରେ ମଧ୍ୟ ସରକାର ସେମାନଙ୍କ ସିଧାସଳଖ ସେମାନଙ୍କ ସହିତ କଣ୍ଟାକ୍ଟବା ଯୋଗାଯୋଗ କରି ସେମାନଙ୍କ ସହିତ ସେ ଡାଇରେକ୍ଟ କ୍ରୟ କରିଥାନ୍ତି ଏମିତି କିଛି ମଣ୍ଡି ବସେ ମାଛର ମଧ୍ୟ?
ମାଛର ଏଇପରି ହୁଏନି ସାର୍ ଆଜ୍ଞା ଆପଣ ଜାଣିଥିବେ ମାଛକୁ ମାନେ ଯୋଉ ଚାଷୀ ଭାଇ ମାନେ ମାଛକୁ ମାନେ ଧରିକି ରଖନ୍ତି ମାନେ ତାଙ୍କ ଇଏରେ ସେଗୁଡ଼ିକ ନିଅନ୍ତି ମାର୍କେଟକୁ ମାର୍କେଟରେ ଯୋଉ ଯୋଉ ଚାଷୀ ଭାଇଠୁ କିଣନ୍ତି ବେପାରୀ ଯୋଉମାନେ କି ଗୋଟିଏ ମାନେ ଗୋ ଦଶ କେଜି ପାଞ୍ଚ କେଜି କି କୋଡ଼ିଏ ପଚିଶ କେଜି ଏମିତି କିଣନ୍ତି ତାଙ୍କେ ମାନେ ପ୍ରତି ଗ୍ରାମକୁ ନିଅନ୍ତି କେଜିଏ କେଜିଏ ବକନ୍ତି। ଯାହା ଦ୍ଵାରା ଚାଷୀ ଭାଇବି ଉପଯୁକ୍ତ ଦର ପାଇପାରିବ। ଯୋଉ ଭାଇ ମାନେ ଚାଷୀ ଭାଇକୁ ମାନେ କିଣିକରି ନେଇଚନ୍ତି ସେଇ ବ୍ୟବସାୟୀ ଭାଇ ମାନତି ମାନେବି ଉପଯୁକ୍ତ ଦର ପାଇବେ।
ଦରଫାଇ ପାରିବେ।
ଯାହାକି ଚାଷୀ ଆଉ ବ୍ୟବସାୟୀଙ୍କ ମଧ୍ୟରେ ମାନେ ସମ୍ବନ୍ଧ ସ ସମ୍ପର୍କ ଭଲ ତାଙ୍କର ରହିପାରିବ ଯାହାକି ତାଙ୍କେ କିଣିବାକୁ ଆଗ୍ରହ ଭାବେ ଆଙ୍କେ ଚାଷୀ ଭାଇ ମାନେ କି ବ୍ୟବସାୟୀ ମାନଙ୍କୁ ଉ ମାନେ ବିକ୍ରି କରିବାକୁବି ଆଗ୍ରହ ଏହିପରି ଆମର ଏହିଇପଟେ ଚାଲେ। ମାନେ ଗମେଣ୍ଟ ନାଇଁ ଏ ଚାଷୀ ମାନେ ଭାଇ ମାନଙ୍କଠୁ ବ୍ୟବସାୟୀ ଭାଇ ମାନେ କିଣିକି ନିଅନ୍ତି। ଯାହା ଦ୍ଵାରା ତାଙ୍କର ମୂଲ୍ୟବାନ୍ ଟଙ୍କାବା ଉପଯୁକ୍ତ ଦର ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ଥାଏ।
ହୁଁ। ଆଚ୍ଛା ଆପଣ ଯେମିତି କହିଲେ ଯେମିତି ମତ୍ସ୍ୟ ଚାଷ ଆଉ କିପରି ଭାରେ ହୋଇଥାଏ। ତାପରେ ଦେଖନ୍ତୁ ଧାନ ଚାଷ ଏବଂ ବିଭିନ୍ନ ପ୍ରକାର ପଶୁ ପାଳନ ମଧ୍ୟ ଯେମିତି ସରକାର ମଧ୍ୟ ବିଭିନ୍ନ ପ୍ରକାର ଯଜ ଯୋଜନା ଏବଂ ବିଭିନ୍ନ ପ୍ରକାରର ମଧ୍ୟ ସବସିଡି ମଧ୍ୟ ଯୋଗାଇ ଦିଅନ୍ତି ସେହିପରି ଭାବରେ ମାଛ ଚାଷ ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ଯୋଜନା ଏବଂ ବିଭିନ୍ନ ପ୍ରକାରର ପଶୁପାଳ ମାନେ ମତ୍ସ୍ୟ ଚାଷ ପାଇଁ ବିଭିନ୍ନ ପ୍ରକାରର ଫଣ୍ଡ ମଧ୍ୟ ଦିଆଯାଇଥାଏ ଲୋକମାନଙ୍କୁ କିଭଳି ଭାବେ ସେମାନେ ଚାଷ ପ୍ରତି ମାଛ ଚାଷ ପ୍ରତି ତି ଆକୃଷ୍ଟ ହେବେ ଏବଂ ମାଛ ଚାଷ କି କିଭଳି ଭାବେ ଉନ୍ନତି କରିବେ। ଆପଣ ତ ଜାଣିଛନ୍ତି ଯେ ଦ୍ଵିତୀୟ ନମ୍ବର ରେ ଆମର ଓଡିଶା ହଉଛି ଦ୍ଵିତୀୟ ତମ ଅ ରାଜ୍ୟ ଯିଏ କିି ମସ୍ୟ ଚାଷରେ ଆଗୁଆ ଅଛି। ବର୍ତ୍ତମାନ ତ ଆଗକୁ ଅଛନ୍ତି ପ ଆନ୍ଧ୍ରା ତାପରେ ଅଛି କି ଓଡିଶା। କିନ୍ତୁ ସରକାର ମଧ୍ୟ ନିଜର ଯୋଜନା ବିଭିନ୍ନ ପ୍ରକାରର ଯୋଜନା ଦ୍ଵାରା ଆଗେଇ ଚାଲିଛି। କିଭଳି ଭାବରେ ମତ୍ସ୍ୟ ଚାଷକୁ କିଭଳି ଭାବରେ ଆଉ ଟିକିଏ ଅଗ୍ରଗତି କରି ସେ କିଭଳି ଭାବରେ ସରକା ଯୋ ମାନେ ଚାଷୀ ମାନଙ୍କୁ କିଭଳି ଭାବେ ସଠିକ ଦରରେ ଯୋଗାଇବେ ଏବଂ ସମସ୍ତେ ଉପଯୁକ୍ତ ଦର ପାଇକି ଲାଭବାନ ମଧ୍ୟ ହୋଇପାରିବେ।
ଆଚ୍ଛା।
ହୁଁ
ତ ଏହା ଦ୍ଵାରା କଣ ନା ଚାଷୀ ଏବଂ ସରକାର ମଧ୍ୟ ବହୁତ ଉପଯୁକ୍ତ ହୁଅନ୍ତି ଏବଂ ଚାଷୀ ଚାଷୀ ମାନେ ମଧ୍ୟ ବହୁ ଉପଯୁକ୍ତ ହଉଛନ୍ତି ସରକାରଙ୍କର ବିଭିନ୍ନ ଉପାୟରେ। ଆପଣ ଜାଣିଥିବେ ନିଶ୍ଚୟ ସମୁଦ୍ର କୂଳରେ ରହୁଥିବା ଲୋକମାନାନଙ୍କର ଜୀବନ ବହୁତ କଷ୍ଟ। ଷ୍ଟ ହୋଇଥାଏ କାହିଁକିନା ସେ ବିଭିନ୍ନ ଅଁ ଉ ପ୍ରକାରର କଷ୍ଟ ସହିଥାନ୍ତି। ଯେମିତି କହିବାକୁ ଗଲେ ଦିନ ସାରା ସେମାନେ ସମୁଦ୍ରରେ ବୁଲି ବୁଲି ସେମାନେ ଜାଲ ରେ ମାଛ ଧରନ୍ତି ଏବଂ ଶେଷରେ ଆଣିକି ବଜାରରେ ବିକ୍ରୟ କରନ୍ତି ଯଦି ସଠିକ୍ ଦରରେ ନ ବିକ୍ରୟ ହୁଏ ତାହଲେ ସେମାନଙ୍କର ତ ଅ ଦେଖିବାକୁ ଗଲେ ମାନେ କ୍ଷତି ହିଁ ହଉଛି ନା। ତୁ ଏତେ ସବୁ ପରିଶ୍ରମ କଲା ପରେ ମଧ୍ୟ ତ ସେଥିପାଇଁ ମଧ୍ୟ ସରକାର ବିଭିନ୍ନ ପ୍ରକାରର ମାର୍କେଟ କମ୍ପ୍ଲେକ୍ସ କରିଛି ଯଉଥିରେ କି ମାଛ ଚାଷ ମାନେ ସେଠାରେ ହିଁ ଭେଣ୍ଡିଂ ଜୋନ କରିଛି ସେଠାରେ ବିଭିନ୍ନ ପ୍ରକାରର ଅ ଆମିଷ ଯେମିତି କିି ମଟନ ହଉ କିମ୍ବା ଚିକେନ ହଉ ବିଭିନ୍ନ ପ୍ରକାର ଆମିସ ମାଛ ଚିଙ୍ଗୁଡି ଏ ପ୍ରକାର ପାଖରେ ମଧ୍ୟ ଚାଷ କରୁଛନ୍ତି ତାହା ଦ୍ଵାରା ଲୋକମାନେ ମଧ୍ୟ ବହୁତ ଉପଯୋଗୀ ହଉଛନ୍ତି।
ଆଜ୍ଞା ସାର୍।
ହୁଁ ଆଉ ଚାଷରେ ଦେଖିବାକୁ ଗଲେ ତ ମାଛ ଚାଷ ଦେଖିବାକୁ ଗଲେ ବିଭିନ୍ନ ପ୍ରକାର ମାଛ ଚାଷ ଅଛି ଯେମିତି କହିବାକୁ ଗଲେ ଚିଙ୍ଗୁଡି ଚାଷ ଗୋଟେ ଅଲଗା ପ୍ରକାର ଅଛି। କଙ୍କଡ଼ା ଚାଷ ମଧ୍ୟ ଅଲଗା ପ୍ରକାର ଅଛି ଏବଂ ମାଛ ଚାଷ ମଧ୍ୟ ଅଲଗା ଛି ଏଇ ପ୍ରକାର ତିନୋଟି ପ୍ରଜାତିର ଚାଷ ଅଛି।
ଚାଷ କୋଉ ପ୍ରକାର ହଉଛି ଆପଣ ଜାଣିଥିବେ କି? ଚୁଙ୍ଗୁଡି ଚାଷ ନା ବାଲ୍ୟ ଅଞ୍ଚଳ ର ହୁଏ ଯାହାକି ଆମର ବିଲରେ ବାଲିଥିବା ନଦୀ ବୁ ସମୁଦ୍ର ଟୋଟ କେମତି ନଦୀ ଟୋଟ ବିଲରେ ବି ଚିଙ୍ଗୁଡି ଚାଷ ହୁଏ। କି ସେଠି ବାଲି ବେଶୀ ଅଞ୍ଚଳରେ ବାଲ୍ୟ ଅଂଶ ପକାଯାଏ ଯାହା ଦ୍ଵାରା ଚୁଙ୍ଗୁଡି ବାଲିରେ ରହିବା
ଅଧିକ ଏବଂ ସେଥିରେ ମଟର ମଧ୍ୟ ଲାଗିଥାଏ ଯେଉଁଥିରେ ଘୂର୍ଣ୍ଣ ନ ହେବା ଦ୍ଵାରା ସେମାନଙ୍କ ପାଣିଟା ସ୍ଥିର ନ ହୋଇ ଚହଲିଥାଏ ସେ ବର୍ ହାତ ହେଲେ ସେମାନଙ୍କୁ ବା କି ବୋଲି ଭାବରେ ପ୍ରାକୃତିକ ମାନେ ମିଳିବ ଯେମିତି ପରିବେଶ ସେଭଳି ଭାବରେ ସେମାନଙ୍କ ସହିତ ତୋ ମାନେ ବାତାବରଣ କରାଯାଉଛି। ପାଣି ଟା ଯେମିତି ଚହଲେ ତାଙ୍କୁ ସେମିତି ଲାଗିବ ଯେ ତାଙ୍କ ସେମାନେ ଗୋଟେ ସତରେ ଯେମିତି କେଉଁଠି ପୋଖରୀ କିମ୍ବା ଗୋଟେ ହ୍ରଦର ଆଛନ୍ତି। ଏହିପରି ଭାବେ ସେମାନଙ୍କର ଗତିବିଧିକୁ ଲକ୍ଷ୍ୟ କରି ସେମାନଙ୍କୁ ବହୁତ ଉନ୍ନତ ଭାବରେ ସେମାନଙ୍କୁ ଚାଷ ମଧ୍ୟ କରାଯାଇଥାଏ। ଏହିପରି ଭାବରେ ବିଭିନ୍ନ ପ୍ରକାରର ମଛ୍ଯ ଚାଷ ଉତ୍ପାଦନ କରାଯାଇଥାଏ।
ଆଜ୍ଞା
ଆଜ୍ଞା ଆପଣ ମଧ୍ୟ କେବେ ଆସନ୍ତୁ, ବୁଲିବାକୁ ଦେଖିବେ ମଛ୍ଯ ଚାଷ କିଭଳି ଭାବରେ ଅଗ୍ରଗତି
ନିହାତି ନିହାତି ଆପଣ ସଙ୍ଗିତ ଯିବି ଆପଣଙ୍କ ସେଇ ଜାଗାରେ ମାଛ ଚାଷ ଦେଖିବାକୁ ମୁଁ ଯିବି। ନିହାତି ଆପଣ
ନିଶ୍ଚୟ, ଠିକ୍ ଅଛି ସାର୍ ରହୁଛି।
ଆପଣଙ୍କ ସହିତ କଥା ହେବାରୁ, ବହୁତ ମତେ ମାନେ ଆନନ୍ଦ ଲାଗିଲା। ଧନ୍ୟବାଦ ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବା।
ଧନ୍ୟବାଦ, ରହିଲି ନମସ୍କାର।